ଏବଂ।
ହଁ କଣ କରୁଛନ୍ତି?
କିଛି ନାହିଁ ଏମିତି ବସିଛି ଆଉ। ଆପଣ?
ଉଁ ମୁଁ ବି ହଁ ବସିଛି। ଟିକେ ମାନେ ମନ ଭଲ ନାହିଁ ତ?
କଣ ଅପସେଟ୍?
ହଁ।
କଣ ହେଇଛି?
ଏଇ ଏବେ ଏବେ କିଛି ଦିନ ହେଲା ଏକ୍ଜାମର ରେଜଲ୍ଟ ବାହାରିଲା ତ ଏକ୍ଜାମ କ୍ଲିୟର୍ ହେଇନି ସେଥିପାଇଁ ମନ ଭଲ ଲାଗୁନି।
ଏକଜାମ ଅଁ ରେଜଲ୍ଟ ବାହାରିଲା?
ହୁଁ।
କଣ କିଛି ସ୍କୋର କମ ଅଛି?
ହଁ ମାନେ କଟଅଫରୁ ଟୁ ମାର୍କ୍ସ୍ କମ୍ ଅଛି ଆଉ ତ ମାନେ ବହୁତ ହୋପ୍ ଥିଲା ଯେ ଏଟା କ୍ଲିୟର ହେଇଯିବ ବୋଲି ତ ସେଥିପାଇଁ କିଛି ମନ ଭଲ ଲାଗୁନି ପୁଣି ଭାବୁଛି କି ମାନେ କୁଇଟ୍ କରିଦେବି କି କିଛି ପ୍ରାଇଭେଟ୍ ଜବ୍ କରିବ କି ମାନେ ଏଇ ସବୁ କନଫ୍ୟୁଜନରେ ଅଛି।
ଦେଖନ୍ତୁ ଅ ମୋ ହିସାବରେ କୁଇଟ୍ କରିବାଟା ଠିକ୍ ନୁହେଁ।
ସେଇ ଦିନିଷଟା ଘରେ ବି ମୋତେ କହୁଛନ୍ତି ଯେ ଆଉ ଏତେ ପରିଶ୍ରମ କରୁଛୁ, ତାପରେ କଣ କହିଲେ ମାନେ ଏଇଟା ଫାଷ୍ଟ ଟାଇମ୍ ନାଇଁ ପାଖାପାଖି ମୁଁ ତିନି ଚାରି ବର୍ଷ ହେଇଗଲା ମାନେ ମୁଁ ସବୁବେଳେ ସେମିତି ହିଁ ହଉଛି, କେତେବେଳେ ତ ଫାଇନାଲ୍ ମେରିଟ୍ରେ ଆସୁନି, କେତେବେଳେ ମେନ୍ସରୁ କଟୁଛି, ଆଉ ଏ ଏଥର ତ ମୋତେ ବେଶୀ ବାଧୁଛି ଯେ ମୁଁ ପ୍ରିରୁ କଟିଗଲି। ମାନେ ଏବେ ପର୍ଯ୍ୟନ୍ତ ମୁଁ ମେନ୍ସରୁ କଟୁଥିଲି, ଆଉ ଏଥର ମୁଁ ପ୍ରିରୁ କଟିଗଲି।
ଦେଖନ୍ତୁ ମାନେ ସିଚୁଏସନ୍ ଏମତି ବେଳେବେଳେ ଆସେ ଆମେ ପରିଶ୍ରମ କରୁଥିବା, କିଛି ଏନଭରମେଣ୍ଟାଲ କିମ୍ବା କିଛି ଫ୍ୟାମିଲି ଡିଷ୍ଟରବାନ୍ସ ହଉ କିମ୍ବା କିଛି ବି ସିଚୁଏସନ ଆସିପାରେ ତ ସେଇଟା ବି ଆମକୁ କିଛି ଇଫେକ୍ଟ ପକାଏ, ମେ ବି ସେ
ହଁ ହଁ ସେ ହଁ ସେଇଭଳିଆ ସେଇଭଳିଆ ହିଁ ହେଇଛି। ଏ
ହୁଁ ତ ମୋ କହିଆ କଥା ସବୁବେଳେ ସମ-ମ-ସମୟ ସମାନ ଥାଏ କି?
ନା ସେଇଟା ତ ଠିକ କଥା।
ହଁ ତ ଏକ୍ଜାମଟା ଏଇ ସମୟରେ କିଛି ଖରାପ ହେଲା, ଯେ ଅପକମିଂ ଯେ ସେ ସେଇଟା ଖରାପ ହବ ଆମେ ସେଟା କାହିଁକି ଭାବିବା ଯେ ହଁ ନେକ୍ସଟ୍ ଟାଇମ୍ ବି ଖରାପ ହବ ବୋଲି।
ନାଇ ସେଇଟା ତ ଆପଣ ଯୋଉଟା କହିଲେ ଠିକ୍ କଥା କହିଲେ କିନ୍ତୁ କଣ ହଉଚି କହିଲେ ମାନେ ଗୋଟେ ଥର ଏମିତି ନାହିଁ ଯେ ଯେଉଠୁ ଫେଲ୍ ହେଲେ ନା ଯା ମୁଁ ସେଇଠୁ ଷ୍ଟାର୍ଟ କରିବି ଫେଲ୍ ହେଲି ମାନେ ଫେଲ୍ ସେ ପୁଣି ଆସିବେ ଜିରୋକୁ। ପୁଣି ଜିରୋରୁ ଷ୍ଟାର୍ଟ କରିବି
ସେଇଟା କିଏ କହିଲା ନା ନା ନା ନା ସେଇଠୁ ଭୁଲ କରୁଛ ଯେତେବେଳେ ଆମେ ଗୋଟେ ଏକ୍ଜାମ ଦଉଛେ ଏକସ ୱାଇ ହେଡ ଯୋଉ ବି ଏଜାମ ମୁଁ ସେ କଥା ଜାଣିନି ଯୋଉ ବି ଏକ୍ସାମ ଦେଇଛ ବର୍ତ୍ତମାନ ଦ ମିନ୍ସ ଏବେ ନି ନିଯକୁ ପଚାରି କୁହ ସେଇ ଏକ୍ଜାମ ପାଇଁ ନିଜର କେତେ ପରସେଣ୍ଟ ଦେଇଥିଲେ? ନ ମୋର ଏଇ ପ୍ରୋବ୍ଲେମ ଥିଲା ସେଇଟା ହେଇଥିଲା ଏଇଟା ହେଲା ମୋର ଏଇ ସବୁ ଜିନିଷଇଥିଲା ଏଇ ସବୁ କିଛି ନାହିଁ। ବସ୍ ନିଜକୁ ପଚାର ଯେ ମୁଁ ମୋ ଏକ୍ଜାମ ପାଇଁ କେତେ ପରସେଣ୍ଟ ମୁଁ ଦେଇଥିଲି।
ନ ସେଇଟା ଯଦି କହିବେ ତ ମାନେ ମୁଁ ହଣ୍ଡ୍ରେଡ଼୍ ପରସେଣ୍ଟ ତ କହିପାରିବିନି କିନ୍ତୁ ମୁଁ ମୋର ପୁରା ବେଷ୍ଟ ଦେଇଥିଲି। ପୁରା ବେଷ୍ଟ ଦେଇଥିଲି ହେଲେ ଯେଉଁଟା ଆପଣ କହିଲେ ଯେ ବେଳେବେଳେ ଏନଭାଇରମେଣ୍ଟାଲି କିଛି ପ୍ରୋବ୍ଲେମ୍ ହୁଏ ତ ସେଇଭଳିଆ ହିଁ ପ୍ରୋବ୍ଲେମ୍ ହେଲା ଯେଉଁଟାକି ମାନେ ମେଜର୍ ଇସ୍ୟୁ ହେଇଗଲା କି ମୋର ଏକ୍ଜାମ୍ର ପ୍ରିଭିଅସ୍ ଡେରେ ହିଁ ପୁରା ହେଲ୍ଥ ଖରାପ।
ହୁଁ ହୁଏ ସେମିତି। ମାନେ ଏମିତି ସିଚୁଏସନ ବି ଆସେ ଅ କିଛି ଆ ସିଚୁଏସନଲ ବି ପ୍ରୋବ୍ଲେମ ଆଛି
ହଁ ମୁଁ ଆହୁରି ବି ସଫିସିଏଣ୍ଟ ଟାଇମ୍ ଦେଇପାରିଥାନ୍ତି ସେଇଟା ଆଉ କଣ ସେଇଟା ତ ମାନେ ଗୋଟେ ଏକ୍ସକ୍ୟୁଜ ଟାଇପ ର ହିଁ ହେଇଯିବ। ହେଲେ ଏମିତି ସିଚୁଏସନ୍ ହେଇ ଥିଲା ଯେ ମୁଁ ପଢ଼ାକୁ ବେଶ ଟାଇମ ଦେଇପାରିନଥିଲି ଆଉ ଯେତିକି ବି ଦେଇ ଯେତିକି ଦେଇଥିଲି ମାନେ ଯେଉଁ ଯେଉଁ ଦିନ ବି ମୁଁ ପଢ଼ିବା ପାଇଁ ସୁଯୋଗ ପାଇଛି ସେଇ ଦିନଟା ମୁଁ ପୁରା ଫୁଲ୍ ଦେଇଛି ଏମିତି ନାହିଁ ଯେ ସେ ଦିନରେ ମୁଁ କୌଣସି ଟାଇପ୍ର ଟାଇମ୍ ୱେଷ୍ଟ କରିଛି। ଆଉ ତ ହେଲେ କଣ କରିବି ମାନେ ଭଲ ଲାଗୁନି କିଛି ଯେ ଆଉ କେତେ ଏକ୍ଜାମ ଏମିତି ଦେବି ପୁଣି କେତେ ମାନେ ଫେଲର ହେବି। ଆଉ ତ ଧୀରେ ଧୀରେ ତ ମାନେ ଫ୍ୟାମିଲିକୁୁ ବି ଏ ମନିର ନିଡ଼୍ ବି ଅଛି। ଆଉ ଯେ ମାନେ ଫାଇନାନ୍ସିଆଲି ମୁଁ କେବେ ଷ୍ଟେବଲ ହେବି ଏଇ ସବୁ ଥଟ୍ସ ମାଇଣ୍ଡକୁ ଆସ ତୁ ଯେତେବେଳେ ମୁଁ ପୁରା ମାନେ ପୁରା ହଲଚଲ ହେଇଯାଉଛି ଯେ ମୁଁ କରିବି ତ କରିବି କଣ ମୁଁ ମୋର ପଢ଼ାକୁ କଣ୍ଟିନ୍ୟୁ ରଖିବି ନା ମୁଁ
ଠିକ ଅଛି ମୁଁ ଏଇ ଅ ଆଁ ଡିସିସନ ତ ତମ ଉପରେ ଡିପେଣ୍ଡ କରେ ମୁଁ ଗୋଟେ ଏକ୍ଜାମ୍ପଲ ଦେବି ଏଠି ହ ଆମ କୁ ଗୋଟେ ଡେଷ୍ଟିନେସନରେ ପହଞ୍ଚିବାର ଅଛି।
ହୁଁ
ଆମେ ଗୋଟେ ଜାଗାରୁ ବାହାରିଲେ ଆଣ୍ଡ ଆମକୁ ଗୋଟେ ଡେଷ୍ଟିନେସନ ରେ ପହଞ୍ଚିବାରେ ହିଁ ଅଛି। ମତେ ଗୋଟେ କଥା କୁହନ୍ତୁ ଅ- କଉ ଅଁ- ଥ୍ରୋ ରେ ଗଲେ
ଆପଣ ସେ ଜାଗାରେ ପହଞ୍ଚିଲେ ଆପଣ ଖୁସି ହେବେ ବହୁତ୍ ଗୁଡେ ଅପ୍ସନ୍ ଅଛି ଛି ଆପଣ ଚାଲିକି ଯାଇପାରନ୍ତି ସାଇକେଲରେ ଯାଇପାରନ୍ତି ଅ- ଫୋର୍ ହୁଲେର୍ ରେ ଯାଇପାରନ୍ତି ବାଇକ୍ ରେ ଯାଇପାରନ୍ତି ବସ୍ ରେ ଯାଇପାରନ୍ତି ଟ୍ରେନ୍ ବି ଫେସିଲିଟି ଅଛି ଅ- ଆମର ଉମ୍- ଏତିକି ଓ ଠିକ୍ ଅଛି। ମୁଁ ଏତିକି ଅପ୍ସନ୍ ଦଉଚି କଉଥିରେ ଯିବେ?
ଯଉଟା ମୋ ପାଇଁ ବହୁତି ହି ମାନେ ବହୁତ୍ ଜଲ୍ଦି ମୁଁ ପହଞ୍ଚିବି
ଠିକ୍ ଅଛି ଏଇ ଭିତରୁ କଉ ବି ଅପ୍ସନ୍ ଚୁଜ୍ କରିପାର କିଛି ଅସୁବିଧା ନାହିଁ।
ଆଉ ଯଦି ମାନେ ଗୋଟେ ଜାଗାକୁ ଯିବାର ଅଛି ତ ମୁଁ ଫ୍ଲାଇଟ୍ ରେ ଗଲି ତାହେଲେ ମୁଁ ସେଇଠି ବହୁତ ଜଲ୍ଦି ପହଞ୍ଚିବି।
ଫ୍ଲାଇଟ୍ ରେ ବି ଆକ୍ସିଡେଣ୍ଟ୍ ହୁଏ ନା ଫ୍ଲାଇଟ୍ କ୍ରାସ୍ ହେଇଯାଏ।
ହଁ ହୁଏ।
ରିସ୍କ୍ ଅଛି।
ହଁ ସେଇଟା ତ ଅଛି। ସେଇଟା ସେଇ ରିକ୍ସ୍ ତ ସବୁଠି ଅଛି ସାଇକେଲ୍ ରେ ଗଲେ ବି ତ ଆକ୍ସିଡେଣ୍ଟ୍ ହବ।
ଯଦି ରିସ୍କ୍ ଅଛି ବଟ୍ ଆମକୁ ଡେଷ୍ଟିନେସନ୍ ରେ ପହଞ୍ଚିବାର ହିଁ ଅଛି। ତ ଆକ୍ସିଡେଣ୍ଟ୍ ତ ବହୁତ ଜାଗାରେ ଅଛି ଟ୍ରେନ୍ ରେ ବି ଆକ୍ସିଡେଣ୍ଟ୍ ହଉଥିଲା ମାନେ ଅ- ତ ଦୁଇ ହଜାର ତେଇଶି ମସିହାରେ ଶୁଣିଥିବେ କେଡେ ବଡ ଆକ୍ସିଡେଣ୍ଟ୍ ହେଇଥିଲା।
ହଁ -ହଁ।
ଆକ୍ସିଡେଣ୍ଟ୍ ଟ୍ରେନ୍ ରେ ବି ହେଇ ପାରୁଚି। ବସ୍ ରେ ତ ବହୁତଥର ଶୁଣିଥିବେ। ଫୋର୍ ହୁଲର ଟୁ ହୁଲର ସିଏ ବି ନ କହିଲେ ଚଳେ ଏତେ ସାରା ଜିନିଷ ହଉଚି।
ହୁଁ।
ତମେ ଡେଷ୍ଟିନେସନ୍ କୁ ପହଞ୍ଚିବ ନା ସେଇଠୁ ବ୍ରେକ୍ କରିକି ଘରେ ରହିଯି
ନାଇଁ ଡେଷ୍ଟିନେସନ୍ ରେ ତ ପହଞ୍ଚିବାର ଅଛି।
ତ ଯାହା ବି ଆସୁଚି ଆମେ ରିସ୍କ୍ ନେଇକି ଯିବା ଯେ ହଁ ଯାହା ହବାର ଥିବ ହବ ବଟ୍ ମତେ ମୋ ଡେଷ୍ଟିନେସନ୍ ରେ ଯେମିତି ହେଲେ ବି ପହଞ୍ଚିବାର ଅଛି। ରାଇଟ୍।
ହଁ।
ସିଚୁଏସନ୍ ତ ଏକ୍ଜା-ଏକ୍ଜାମ୍ ରେ ସେୟା ହେଇଚି ନା ମତେ କିଛି ସିଚୁଏସନ୍ ଖରାପ୍ ପଡିଚି ଯାହା କିଛି ପଡିଚି ବଟ୍ ମତ୍ ମତେ ଏଇ ଡେଷ୍ଟିନେସନ୍ ରେ ପହଞ୍ଚିବାର ହିଁ ଅଛି। ଆଟ୍‌ ଏନି କଷ୍ଟ୍ ତ ଆମେ ଯଦି ଏଇ ଜାଗାରୁ ମାନେ କୁଇଟ୍ କରିନବା ତାହେଲେ ଏଇଟା କଣ ଆମର ସକ୍ସେସ୍ ନା ଏଇଟା ଆମର ଫେଲୁଅର୍।
ନା ସେଇଟା ତ ଠିକ୍ କଥା
କଥା ସେ ଆମେ ଗଲା ପରେ ଆକ୍ସିଡେଣ୍ଟ୍ କିଛି ହେଲା କି ଯାହାବି କିଛି ହେଲା ସେଟା ଆମ ହାତରେ କିଛି ନାହିଁ। ସେଇଟାରେ ଯାହା କିଛି କଲେ। ବଟ୍ ଆମେ ହଣ୍ଡେଡ୍ ପର୍ ଦେଲେ ଯେମିତି ହଁ ମୁଁ ଚେଷ୍ଟା କରିଥିଲି ପୁରା ମୋ ଡେଷ୍ଟିନେସନ୍ ରେ ପହଞ୍ଚେଇ ମୁଁ ଚେଷ୍ଟା କରିଥିଲି ଗୋଟେ ପ୍ଲେସ୍ ରୁ ବାହାରିଚି‌ ଆଣ୍ଡ୍ ଆଉ ଗୋଟେ ପ୍ଲେସ୍ ରେ ମୁଁ ପହଞ୍ଚିବା ‌ପାଇଁ ହଣ୍ଡେଡ୍ ପର୍ସେଣ୍ଟ୍ ଟ୍ରାଏ ମୁଁ କରିଥିଲି। ବଟ୍ ଯେତିକି କରିପାରିଲି ହେଇପାରିଲା ତ ଭଲ କଥା। ନ ହେଇପାରିଲା ତ ମୁଁ କଣ କରିପାରିବି ଠିକ୍ ସେମିତି ଆମେ ଏକ୍ଜାମ୍ ପାଇଁ ଏ ବୁଲ୍ ପର୍ଯ୍ୟନ୍ତ ପଳାଇଆସିଲାଣି ଯଦି ଗୋଟେ ଏକ୍ଜାମ୍ ଆମେ ଏକ୍ଜାମ୍ ଆ କରୁଚେ ମାନେ ସେତିକି ଆମେ ସିଲାବସ୍ ତାର କମ୍ପ୍ଲିଟ୍ ବି କରିଥିବା। ତା ଅନୁସାରେ ଆମେ ଟାଇମ ଟେବୁଲ ବନେଇଥିବା। ତା ଅନୁସାରେ ଷ୍ଟ୍ରାଟେଜି ବନେଇଥିବା ଠିକ୍ ଅଛି ଏଇ ବର୍ଷ ହେଲାନି ତ ନେ ସିଲାବସ ଚେଞ୍ଜ ହେଇ ଯିବ ହିଷ୍ଟରେ ଯେତିକି ଟପିକ୍ ଆମକୁ ପ ରହିବାରେ ଅଛି ତ ହିଷ୍ଟି ସେତିକି ଟପିକ୍ ହିଁ ରହିବ ନା ନାଇଁ। ନା ମ୍ୟାଥମେଟିକ୍ସର ଫର୍ମୁଲା ବଦଳିଯିବ। ନା ଜୋଗ୍ରାଫିର ସେତେରୁ ଲଙ୍ଗେଷ୍ଟୁ୍ ଆଟି୍ୟୁଡ଼୍ ବି ଚେଞ୍ଜ ହେଇଯିବ କିଛି ଚେଞ୍ଜ ହେବନେହିଁ। ବାସ୍ ଆମକୁ ଷ୍ଟ୍ରାଟେଜି ଟିକେ ବଦଳେଇବାକୁ ପଡିବ ଆମକୁ ଟାଇମ୍ ଦବାକୁ ପଡିବ। ହାଡ଼ ୱାର୍କ ଜାଗାରେ କିଛି ସ୍ମାର୍ଟ ୱାର୍କ ବି କରିବାକୁ ପଡିବ। ବହୁତ କିଛି ଜିନିଷ ଆମର ଅ ଷ୍ଟାଇଲ ଟା ଚେଞ୍ଜ କରିବାକୁ ପଡିବ। ତା ମାନେ ନୁହେଁ ଯେ ଆମେ ହୋପ ଟା ହିଁ ବଦଳେଇଦବା। ତାହେଲେ ଆମେ ହାରିଗଲେ। ଲାଇଫ ରେ ହାରିବା କଣ ପାଇଁ କହୁନାହାନ୍ତି?
ହଁ ନାଇ ଠିକ୍ କହିଲେ।
ଆଉ ରହିଲା ହୁଁ କୁହନ୍ତୁ କୁହନ୍ତୁ କୁହନ୍ତୁ।
ହଁ ନାଇଁ ସେଇ କଥା ହିଁ ମାନେ ଆପଣ ଠିକ୍ କଥା କହିଲେ ସେଇ ସେଇଟା ହିଁ ମାନେ ସେଇ ୱେଟା ହିଁ ମୁଁ ପାଉନଥିଲି। ଯେ ମାନେ ସେଇଟା ହିଁ ମୋତେ ବହୁତ ହାରାସମେଣ୍ଟ ଲାଗେ ଯେ। ନା ସତରେ ମୁଁ ହାରିଗଲି କି କଣ ନାହିଁ ଯେଉଁ ଆପଣ ଏକ୍ଜାମ ପ୍ଲେ ଦେଲେ ନା ମତେ ସତରେ ମାନେ ମୋଟିଭେସନ ଆସିଗଲା ଯେ। ଆମକୁ ତ ଡେଷ୍ଟିନେସନରେ ପହଞ୍ଚିବାର ହିଁ ଅଛି ଆଉ ଆକ୍ସିଡେଣ୍ଟ ଭୟରେ ଯଦି ଆମ ରହିଯିବା ତ ତାହେଲେ ତ ଆମେ ମାନେ ଆଉ ସେ ସାଇକେଲ କଣ ଚାଲିକି ବି କୁଆଡ଼େ ଯାଇପାରିବାନି।
ଏକ୍ଜାକ୍ଟଲି ଯେତେବେଳେ ଆମେ ମାନେ ଏବେ ଦେଖନ୍ତୁ ଆ ଗୋଟେ ଜିନିଷ ଆଗକୁ ହବ ବୋଲି ଯଦି ଭୟ କରି ରହିଯିବା।
ଜାଣିଛନ୍ତି ମୁଁ ମୁଁ ଏ ତେ ଏକ୍ଜାମ ଦେଇଛି ମାନେ ମୁଁ ଏତିକି ହୋପଲେସ୍ କେବେ ହେଇନି ମୁ ମାନେ ବହୁ ମଲ ମଲ୍ଟିପଲ୍ ଏକ୍ଜାମ ଦେଇଛି ମଲ୍ଟିପଲ୍ସ ଫେଲୁୟର୍ ପାଇଛି। ବାକି ମତେ ଅନ୍ୟମାନୋନେ କହନ୍ତି କଣ କି କି ପାଠ ପଢ଼ୁଛୁ ତୋର ହଉନି ମାନେ ଯୋଉ କଣ କହିଲେ ଜଣେ ଫାଇନାଲକୁ ଯିବ ଫାଇନାଲରୁ ଯେତେବେଳେ କଟିବ ତ କେତେ ପେନ୍ଫୁଲ ସେଇଟା ଆପଣ ବି ଜାଣିପାରୁଥିବେ। ତ ହେଲେ ବି ମୁଁ କେବେ ବି ଲୋକଙ୍କ କଥା ନା ମୋତେ କେବେ ବି ଫରକ ପଡ଼ନି। ହଁ କହୁଥାନ୍ତୁ ମତେ ସେଇ ଗୋଟେ ଏକ୍ଜାମ ରେ ଫେଲ ହେଇଗଲେ ନା ସେଇ ମୁମେଣ୍ଟ ଏଇଟା ମୋତେ ଟିକେ ମନ ଦୁଃଖ ହୁଏ ମୁଁ ଦିନେ ଦୁଇ ଦିନ ପରେ ପୁଣି ଚାର୍ଜ ହେଇଯିବି ମାନେ ପୁଣି ଆଉଥରେ ମୁଁ ପଢ଼ା ଷ୍ଟାର୍ଟ କରିବି। କିନ୍ତୁ ଏଇଥର ନା ମୁଁ ନିଜେ ବି ଜାଣିପାରୁନି ଏଥର ମୋତେ କାହିଁକି ଏତେ ହୋପ୍ଲେସ୍ ଲାଗୁଚି। ମାନେ ମ ତେ ଏବେ ଘର ଲୋକ ଏନକରେଜ୍ କରୁଛନ୍ତି ଘର ଲୋକ କହୁଛନ୍ତି ତୁ କାହିଁ ସେମିତି ହୋପ୍ଲେସ୍ ହେଉଛୁ। ତୁ ଆଉଥରେ କଣ୍ଟିନ୍ୟୁ କରେ ଏଟା ନହେଲା ନାହିଁ ଆଉ କେଉଟା ହେଇଯିବ କହୁଛନ୍ତି। କିନ୍ତୁ ମୋ ଭିତରେ ସେ ଯୋଉ ମାନେ କନଫିଡେନ୍ସଟା କାହିକି ଆସୁନି ମୁଁ ଜାଣିପାରୁନି ମ ତେ ଗୋଟେ ବେଶୀ କେମିତି ଲାଗୁଚି।
କିଛି କଥା ନାଇଁ ଏବେ ନିଜେ ଜାଣିଲ ନା ମୁଁ ଯୁକୋଠେ ଏକ୍ସାମ୍ପ୍ଲେ ଏ ଏକ୍ସାମ୍ପ୍ଲେ ହଁ ମୁଁ ଭାବୁଛି ସବୁ କ୍ଲିୟର ହେଇସାରିଥିବେ ଯେ ଆମକୁ କଣ କରିବାକୁ ପଡିବ। ବାହାର ଲୋକ ବିଭିନ୍ନ ପ୍ରକାର କଥା କହିବେ କିଛି ଲୋକ ଡିମୋଟିଭେଟ କରିବେ କିଛି ଇଏ କରିବେ। ବହୁତ ହାର୍ଡଲ ସେ ଆସିବ ବଟ୍ ଆମ ଲକ୍ଷ୍ୟ ଯଦି ସ୍ଥିର ହେଇକି ରହିଲା। କେହି ଆମକୁ ବଦଳି ପାରିବେନି ଆମ ଆମ ଡେଷ୍ନେସନ କେହି ବଦଳି ପାରିବନି ଆମ। ଏମ୍ କେହି ବଦଳ ପାରିବେନି କିଛି ବଦଳ କରିପାରିବେନି ବାସ୍ ଆମେ। କଣ କରିବା ସେଇଟା ଆମ ଭିତରେ ରହିବା ଦରକାର ସେଇ ହିସାବରେ କାମ କଲେ। ଅଟୋମେଟିକ ଠିକ ହେଇଯିବ ଆଉ କେବେ ବି ହାର କେବେ ବି ମାନିବେନି ବୁଝିଲେ?
ହୁଁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ମାନେ ଆପଣଙ୍କ ସହିତ କଥା ହେଇକି ସତରେ ମତେ ମୋଟିଭେସନ ଆସିଲା ମୁଁ ତ ନିଶ୍ଚିତ ରୂପେ ମୋ ପଢ଼ା ଟିକିଏ ସ୍ଲୋ ହିଁ ଚାଲିଥିଲା। ଆଉ ମୁଁ ଆଉଥରେ ଭଲସେ ପଢ଼ାପଢ଼ି କରିବି। ହଁ ଥ୍ୟାଙ୍କ ୟୁ।
ହ ବେଷ୍ଟ ଅଫ ଲକ୍।
ବା।